ହଁ କୁହନ୍ତୁ ଆଜ୍ଞା ହ୍ୟାଲୋ
ମୋ କଥା କିଛି ଶୁଭୁଚି କି ନାହିଁ?
ହଁ ଶୁଭୁଚି।
ହଁ କୁହନ୍ତୁ।
ଆଉ କଣ କରୁଛନ୍ତି। ହ୍ୟାଲୋ ହ କଣ କରୁଛନ୍ତି।
ବସିଛି।
ଓ
ଆପଣ କଣ କରୁଛନ୍ତି?
ମୁଁ ବି ବସଛି।
ଶୁଭୁନି କିଛି।
ମୁଁ ବି ବସିଛି ଶୁଭୁଛି ନା।
ହଁ ହଁ ଶୁଭୁଛି ଆଉ ଆପଣଙ୍କ ଆଡେ ବର୍ଷା ହଉଛି କି ନାହିଁ।
ବର୍ଷା ତ ହଉଥିଲା ଏବେ ରହିଯାଇଛି ଆଉ ଆଉ ଆପଣଙ୍କ ସିଆଡ଼େ। ହ୍ୟାଲୋ।
ଆଉ କଣ ଖାଇଥିଲେ?
ମୁଁ ସକାଳେ ସେଇ ଜଳଖିଆ ସେ ବରା ଆଉ ଇଡିଲି ଖାଇ ଦେଇଛି।
ଟିକେ ଲାଉଡଲି କୁହନ୍ତୁ ଠିକ ସେ ଶୁଭୁନି।
ସକାଳେ ବରା ଆଉ ଇଟଲିି ଖାଇଛି ମୁଁ ତ ଜୋର ହେଇ କହୁଛି। ହ୍ୟାଲୋ।
ହଁ କୁହନ୍ତୁ।
ମୁଁ କହିଲି ସକାଳେ ବରା ଆଉ ଇଟଲିି ଖାଇଥିଲି ଶୁଭୁନି କି?
ଓହୋ।
ଆଉ ଆପଣ।
ମୁଁ ଖାଇଥିଲି ଛତୁଆ।
ଓ।
ହଁ ଆପଣ ଏବେ କଣ ପଢୁଛନ୍ତି ନା ନାହିଁ?
ହଁ ଏଇ ପ୍ଲସ୍ ଥ୍ରୀ କରିଛି ଆଉ।
ଓହୋ ପ୍ଲସ ଥ୍ରୀ ସରିଲାଣି ନା କରୁଛନ୍ତି।
ନା ନା ଏବେ ଏଇ ଫାଷ୍ଟ ଇୟର।
ଓ ପ୍ଲସ ଥ୍ରି ଫାଷ୍ଟ ଇୟର କି।
ହୁଁ।
ଆପଣଙ୍କ ଘରଟା କୋଉଠି।
ଘର କହିହବ ନା ଏଥିରେ ଜାଗା ନା କହିହବନି ପା।
ଓହୋ।
ଆପଣ ଆପଣ କୋଉଠି ରହୁଛନ୍ତି।
ମୋର ବି ବର୍ଷ ପ୍ଲସ ଥ୍ରି ଫାଷ୍ଟ ଇଅର୍।
ଏହି ବର୍ଷ।
ଆଜ୍ଞା।
ଓହୋ ଓହୋ। ମୁଁ ଆର ବର୍ଷ ଥିଲା ଆମର ଫାଷ୍ଟ ସେମିଷ୍ଟାର ସରିଯାଇଛି ଏବେ ସେକେଣ୍ଡ ସେମିଷ୍ଟାରଟା ହବ ଆଉ।
ଓହୋ ଓହୋ।
ହ୍ୟାଲୋ।
ଆପଣଙ୍କର ପ୍ଲସ ଥ୍ରି ଫାଷ୍ଟ ଇୟର ଚାଲିଛି ହେବେ ନା କି।
ହୁଁ ସେକେଣ୍ଡ ଇୟର ହେଇଯିବ ଆର ମାସ। ଆର ମାସ ଆଡକୁ ଏଇ ମାସର ଏକ୍ସାମ ସରିିବ ତାପରେ ସେକଣ୍ଡ ଇୟର ଆଉ।
ଆଉ କଣ କୁହନ୍ତୁ।
ହ୍ୟାଲୋ।
ଏ ଆପ୍ ଟା କେତେ ଦିନ ହେଲା ଚଲେଇଲେଣି?
ଅଁ, ହେଇଯିବ ସେ ଛବିଶ ତାରିଖରୁ।
ଛବିଶ ବଲେ ଏଇ ଜୁନ ଛବିଶ ନା କି?
ହଁ, ହଁ।
ଓହୋ।
ଆ, ଆପଣ?
ମୁଁ ରଜ ପୂର୍ବରୁ ଗଲିଣି।
ମାନେ ରଜପୂର୍ବରୁ କଲେଣି କ-ମାନେ କଣ କଥା ହଉନଥିଲେ?
ମୋର କ-କଲ୍ କମ୍ପ୍ଲିଟ୍ ହେଇସାରିଲାଣି।
ହୁଁ।
କଲ୍ କମ୍ପ୍ଲିଟ୍ ହେଇସାରିଲାଣି ଯେ ଜଣେ ଦିଦି ହବ ତା ଆଇଡି ଟା ମୁଁ ଲଗ୍ଇନ କରିଥିଲି।
କିନ୍ତୁ କଲ୍ କଲି ଆପଣଙ୍କୁ ଯେ କଲ୍ ମାନେ ମୋ ଯେହେତୁ ମୋର କମ୍ପ୍ଲିଟ୍ ହେଇଯାଇଚି। ତ କଲ୍ ଗଲାନି।
ଓହୋ, କିନ୍ତୁ ମୋର ବି ସେମିତି ବହୁତ ମୋର ବି ସେମିତି ବହୁତ ଗ୍ଲିସ୍ ଚାଲିଥିଲା ମାନେ ମୋର ହେଇଥାନ୍ତା ମୋର ଟ୍ରା ଅଲଗା ଅଲଗା କାମ ପଳିଆଇଲା ଆଉ ଏଇଟା କଲିନି, ଆଉ ଏଇଟା ଥିଲା ଆଉ ଅଳ୍ପ ଥିଲା ସେଇଥିପାଇଁ ଭାବିଲି କରିଦବା ଆଉ। ସେ ମଝିରେ ଗ୍ଲିଚ୍ ବି ଦେଖଉଥିଲା ଟିକେ ମାନେ କଲ୍ ଲାଗୁ ନ ଥିଲା ଜଣଙ୍କୁ ତିନି ଥର ଲଗେଇଲି କଲ୍ ଗଲାନି ତା ପାଖରେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁଁ ଆଇଲା ଆଇଲା।
ହଁ
ଶୁଭୁନି। ଯାଉଛି।
ହ୍ୟାଲୋ, ହଁ ଆଉ ଆପଣଙ୍କ ସିଆଡେ କଣ ପର୍ବ ହୁଏ ମାନେ ବଡ କରି?
କଣ କହିଲେ?
ଆପଣଙ୍କ ସେଆଡେ କିଛି ବଡ କରି ପୂଜା ଫୂଜା ହୁଏ ନା?
ମାନେ?
ମାନେ ଗୋଟିଏ ପୂଜା ହଉଥିବ ନା ସବୁଠାରୁ ବଡ଼ ପୂଜା ଗାଁ ରେ।
ସେମିତି କିଛି ନାହିଁ।
ହୁଏନି ସେମିତି କିଛି।
ନାହିଁ।
ଓହୋ, ମାନେ କିଛି ଗାଁ ରେ କିଛି ପୂଜା ହୁଏନି ସେମିତି?
ହଁ ଗାଁ ରେ ତ ପୂଜା ହୁଏ।
ହୁଁ। ମାନେ କିଛି ବଡ କରିବେନି ସେମିତି ଆଉ ନର୍ମାଲ୍?
ସେମିତି ଲକ୍ଷ୍ମୀ ପୂଜା ଟା ହୁଏ ଆଉ।
ଓହୋ, ଆମ ଏଇଠି ବି ହୁଏ ଲକ୍ଷ୍ମୀ ପୂଜା କିନ୍ତୁ ସେ ବଡ କରି ହୁଏ ଆଉ।
ଅଁ, ହଁ।
ମାନେ ଆମ ଏଇଠି ପୂଜା ହବ ଅ ଅ। ପ୍ରସାଦ ସେବନ ହବ ମାନେ ଦୁଇ ତିନି ହଜାର ଲୋକଙ୍କ ପାଇଁ ମେଲୋଡି ହୁଇଏ ତିନି ଦିନ ଧରି ସେମିତି ବଡ କରି ହୁଇଏ ଆଉ।
ହୁଁ ହୁଁ।
ଆଉ ମାନେ ରଜରେ କଣ କଲେ କୋଉଠି ବୁଲିବାକୁ ଯାଇଥିଲେ?
ହଁ ଆମର ଏଠି ଶିବ ମନ୍ଦିରଠି ରଜ ମହୋତ୍ସବ ହେଇଥିଲା।
ଓହୋ।
ହଁ।
ଆଁ ମୁଁ ତ ଏଥର ରଜରେ ମାନେ କୋଉଠି ବାହାରିନି ଘରୁ ଯୋଉ ଖରା
ଓହୋ ଟ୍ୟାନ୍ ପଡ଼ିଯିବେ ଆଉ।
ନା ନା ଏଇଠୁ କୋଉଠି ମୁଁ ପୁରା ଗୋରା କି?
ଓହୋ।
ଟ୍ୟାନ୍ ପଡିବି ସେମିତି ବାହାରିନି ଆଉ ରଜ ନାଇଁ ସେମିତି ଆଉ ଆଗେବେଳେ ତ ଆଗେ ବୁଲୁଥୁଲୁ ପୁରା। ଚାରିଆଡ଼େ ଏବେ ଆଉ ରଜରେ ସେ ସେଇଭଳିଆ ନାହିଁ। ମୂଳା ଆଗେ ଛୋଟ ବେଳେ ଆମେ ଛୋଟ ଥୁଲୁ କବାଡ଼ି ପାଇଁ ଆମେ ନିଜେ ଖେଳୁଥିଲୁ ପଡ଼ିଆରେ ପାଣି ଦବୁୁ ତିନ ଥର ଯାଇକି ସ ପଡ଼ିଆ କବାଡ଼ି ଜାଗାଟା ଏବେ ତ କିଛି ହଉନି।
ଆଚ୍ଛା।
ଆଉଁ?
ଆଉ ଘରେ ଆପଣଙ୍କର କିଏ କିଏ ଅଛନ୍ତି?
ମୁଁ ଘରେ ବାପା, ମାଆ, ମୁଁ, ଭାଇ ଆଉ ଭଉଣୀ।
ଆପନ ସାନ ନା ବଡ଼?
ଭାଇ ବଡ଼ ତାପରେ ମୁଁ ତାପରେ ମୋ ଭଉଣୀ। ମୁଁ ମଝି ଆଉ। ଆଉ ଆପଣ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ସମସ୍ତେ ବାବା, ବୋଉ, ଭାଇ ଆଉ ଦାଦା, ଖୁଡ଼ି, ଜେଜେମା ସମସ୍ତେ ଅଛନ୍ତି।
ହୁଁ ଓହୋ। ମାନେ ଏ ଏ ଆପଣଙ୍କ ମାନେ ଏମିତି କିଛି ହେଇଚି ସ୍କୁଲ୍ ଲାଇଫ୍ ରେ କିଛି ମାନେ ମସ୍ତି କରିଥିବେ ମଜାଉଥିବେ ସେଇ କିଛି ଗପ ଅଛି କି? ନାଇନ ଟେନ୍ ରହେ।
ବୁଝିପାରିଲିନି।
ମାନେ ଆପଣଙ୍କ ନାଇନ ଟେନ୍ଥ ବେଳେ ମାନେ କିଛି ଟିକେ ମଜା ଗପ ଫପ କିଛି ଅଛି କି?
ସେମତି କିଛି ନାଇଁ।
ଓହୋ। ନା ଆମର ବହୁତୁ ଅଛି।
ଆଚ୍ଛା।
ଉଁ ମାନେ ଏ ଏ ଆମ ସ୍କୁଲରେ ଗୋଟେ ପିଲାଟା ଥିଲା ତା ନାଁ ତ କହିପାରିବିନି ସେ ଥିଲା ମାନେ ଆମକ କୁ ଆମ ଯୋଉ ପ୍ରିନ୍ସିପାଲ୍ ଥିଲେ ସିଏ ପଢ଼ଉଥୁଲା ଆମକୁ ଲାଇଫ୍ ସାଇନ୍ସ। ସାର୍ ଡ଼ାକୁଚନ ନୋଟ୍ସ ଡାକୁଛନ୍ତି ସିଏ ପଛର ବସିଥିଲା ଲକ୍ଡାଉନ ଏମତା ଆମ ସ୍କୁଲ ଖୋଲି ଥିଲା ସେତେବେଳେ ନା ସବୁ ବେଞ୍ଚରେ ମାନେ ରୋଲ ନମ୍ବର ଲେ ହେଇଥିଲା ମୁଁ ବସଥିଲି ଆଗରେ ଆଉ ସେମାନେ ବସିଥିଲେ ପଛରେ। ସେ ପିଲା କଣ କରଚି ସାର୍ ଡାକୁଚି କିନ୍ତୁ ସେ ଲେଖୁନାଇଁ ସାର୍ ଗଲେ ତା ପାଖକୁ ସାର୍ ଗଲେ ସା ପାଖୁକୁ ସେ ଏ ଏ ସାର୍ କହିଲେ ଲେଖିଚୁ ନା? ସାର୍ ନା ଫାଷ୍ଟ କହିଲେ ସାର୍ କହିଲେ ଛିଡା ହଅ। ତିନିଥର ଖଣ୍ଡ କହିଲେ ସେଟାକୁ ତା ପରେ ଯାଇକି ସାର୍ ଗୋଟେ ମାରିଲା ପରେ ସେ ଛିଡାହେଲା। ମାନେ ସେ ଥିଲା ସେଥିରେ ଟିକେ ଜିଦିଆ ଟାଇପର ଆଉ। ମାନେ କହିବ ମତେ କଣ ପାଇଁ କହିବେ? ସେମିତି ଟାଇପ୍ ପିଲା ଆଉ। ସେ ଜନେ ସାର ତାକୁ ମାଇଲେ ତାପରେ ଯାଇକି ଛିଡା ହେଲା, ସାର୍ କହିଲେ ଖାତା ଦେଖା। ଖାତା ଦେଖେଇଲା କିଛି ଲେଖିଲାନି ହେଲା। ଶାଗ ହେଇଛି କହୁଛନ୍ତି କଣ ପାଇଁ ଲେଖିଲୁନି କଣ ପାଇଁ? ସାର୍ କହୁଛନ୍ତି ତୁ ଲେଖିଲୁନୁ କଣ ପାଇଁ? ଆଉ ସେ କହୁଛି ମାନେ ମୁଁ ମୋ ଘରେ ଯାଇକି ସାଙ୍ଗ ପାଖରୁ ଦେଖି ଲେଖିପାରିବିନି? ସାର୍ଙ୍କ ମୁହଁରେ କହିଦେଲା ଆଉ, ସାର୍ ପୁରା ରାଗିଗଲେ ଉପରୁ ତାକୁ ଗୋଟେ ମାଇଲେ ବଲେ, ତୁ ଯଦି ଘରେ ଯାଇକି ଦେଖି ଲେଖିବୁ ତାହେଲେ ଏଇଠି ମାନେ ଆସିଛୁ କଣ ପାଇଁ? ମାନେ ଯୋଉ କହିଲ ସାଙ୍ଗ ପାଖରେ ଦେଖିବା ଦେଖିବା କଥା ସେଇଟା ମୋ ଆଡେ ଅନେକି କହୁଛି ପୁଣି। ସାର୍ ଯୋଉ ମାଡମାରିଛନ୍ତି ଆମ କ୍ଲାସ ସାରା ପରେ ଡରିକି ରହିଛନ୍ତି ସେଇଠୁ ସେ ମୋ ନାଁ କହୁଛି ମୁଁ ପୁରା ଡରିଗଲି ଆଉ ତାପରେ ସାର୍ ତା ତାକୁ କହିଲେ ହଉ ଆଣ୍ଠା ସେ ଆଣ୍ଠୁନି। ସାର୍ କୁ କହୁଛି ସାର୍ ମୁଁ କଣ ପାଇଁ ଆଣ୍ଠେଇବି ମୁଁ ଘରେ ଯାଇକି ଲେଖିଆନିବିନି ସେ ସାରଙ୍କ ମୁହଁରେ ଉତ୍ତର ଦେଉଛି। ସାର୍ ପୁରା ରାଗି ଫାୟାର ହେଇଯାଇଛନ୍ତି। ତାକୁ ଗୋଟେ ଦେଲେ ଚଟକଣି ଟା ସେ ପୁରା ବେଞ୍ଚ ପଡିକି ମାନେ ଆଣ୍ଠେଇଗଲା।
ଓହୋ।
ତାପରେ ମାନେ ଆଉ ଗୋଟେ ପିଲା ଅଛି ଆମ ସାଙ୍ଗ ସେଏ ସେଇ ମାଡ଼ ଦେଖି ମାନେ ତା ପାଖରେ ଜଣେ ବସିଥିଲା ହେଲା। ସେ କଣ ଲେଖିବ କେହି ବୁଝିପାରିବନି ତା ଅକ୍ଷରେ ଏମିତିଆ। ଆଉ ସାର୍ଙ୍କ ଡରରେ ମାନେ ସେ ସେ ସବୁ ଲେଖିଛି ତା ପାଖରେ କପି କରିକି ମାନେ ଆମେ କଉ ପ ଆମେ କେହି ଆମ ପୁରା କ୍ଲାସ ଟା କେହି ପଛକୁ ଅନନାଁ ମାନେ ସେ ପଛରେ ବସିଥିଲେ ତ? ମାନେ ସାର୍ଙ୍କ ଡରରେ ସେଇଦିନ ଫାଷ୍ଟ ଥର ସାର୍ଙ୍କ ମାଡ ଦେଖିଲେ ଏମିତି ତାପରେଠୁ ସାର ଙ୍କ ପିରିଡ଼ୟରେ ସମସ୍ତେ ପୁରା ଶାନ୍ତ ମାନେ ସେମିତି କିଛି ହେଇଛି କି ଆପଣଙ୍କ ସହିତ?
ନାଇଁ ସେମିତି କିଛି ହେଇନି।
ଅ। ଆଉ ଏବେ ମାନେ କଣ ଅଛି ପ୍ଲାନ କଣ କଣ କରିବେ ଆଗକୁ?
ସୁବୁଣେଇଁ।
ମାନେ ମୁଁ କହୁଛି ଏବେ ପ୍ଲାନ୍ କଣ ଆଗକୁ କଣ କରିବେ?
ଭାବିଛି ପ୍ଲସ୍ତ୍ରୀ ପ୍ଲସ୍ ଟେ ତ କରିବି ନିଶ୍ଚିନ୍ତ ଆଡ଼ମିସନ୍ ହେଇନି ଏବେ। କମ୍ପ୍ୟୁଟର ଚାଲିଛି ତାପରେ କ୍ଲସ୍ ଟି ଟୁ ଇୟର୍ ମାନେ ଯାଇସାରିଲା ପରେ ଭାବିଛି କି ସିଟି ଦେବା ପାଇଁ।
ହୁଁ।
ହୁଁ।
ଓହୋ। ମୋ ତ ଏମ କିଛି ପ୍ଲାନ୍ ନାହିଁ ମୁଁ ଛି ପିଜି କରିଦେବି।
ଆଉ କଣ କୁହନ୍ତୁ?
ହଁ ମୁଁ ବି ତ ପ୍ଲସ ଥୀ କରିଛି ମୁଁ ଭାବୁଥିଲି ପିଜି କରିଦେବି ନହେଲେ ଦେଇଦେବି। ଟିଚର ପାଇଁ ଆପ୍ଲାୟେ କରିଦେବି ଆଉ ନେକଚର ନହେଲେ ଟିଚର। ସେମିତି ମୁଁ କଲ୍ କରିଥିଲି ପା। ମୁଁ ରଖିବି ବ